ହ୍ୟାଲୋ ହଁ ର ଆକ୍ଚୁଲି ମୁ କୋଉଥିଲି ମୁ ଗୋଟେ ମୁଁ ଆମ ଏଠି ବୁଲୁଛି ଜଷ୍ଟ ତମ ସାଙ୍ଗେ କଥା ମାନେ ସେତୁଲୁ ମୁ ବୁଲୁଛି ଆମେ
ଏଇଠି ବସିଚି ବାହାରେ ବସିଚି।
ବାହାରେ ବସିଚ ଆରେ ଆକ୍ଚୁଆଲି ମୁଁ କହୁଥିଲି କି ମୁଁ ଯୋଉଟି ଗପୁଚି ହେଲା ମାନେ ଏଇ ଯୋଉ ଜାଗା ଟା ଟା ଅଫିସ ଟା ହେଲା ତ ଆମେ ଏଠି ଜବ୍ କରୁଛନ୍ତି। ତ ତମେ ଯୋଉ କହିଲେ କି ମାନେ ସାଉଣ୍ଡ ଟା ଶିଗିବ। ତ ପ୍ରୋବଲେମ୍ ମାନେ କ ମୋର କଥା ହେଇକି ମାନେ ମୁଁ ଯୋଉଟା ଏଇ ମାନ ଘରେ ବାହାରେ ମାନେ ଗୋଟେ ପୁରା କଟ ଟାଇପ ର ହେଲା ମାନେ ଏଠି ହଲୋ ହଉ ତାହଲେ କୁହ।
ତମ ବାବା କଣ କରନ୍ତି।
ସେ ବାବା ଏଠି କାର ଗାର୍ଡେନ ସୁପରଭାଇଜର ମାନେ ଅଫିସ ତ ଯୋଉଠି ମୁଁ ରହୁଚି ତମ ବାବା।
ମୋ ବାବା ତ ପାତ୍ର ଇଲେକ୍ଟ୍ରୋନିକ୍ସ ରେ ଅଛନ୍ତି।
ହା ଏଵେ ଏଵେ ଓ ହୋ।
ଆଉ ମାମା ୱଇସ ହାଉସ୍ ୱାଇଫ୍।
ହ ମାମା ହାଉସ ୱାଇଫ ମାମା ଘରେ ଖାଁ ଘରେ ଆଉ ତମ ମାମା?
ମୋ ମାମା ବି ଘରେ।
ଆହ ଆଚ୍ଛା ଆ ସବୁ ଆମଙ୍କ ସବୁ
ଓ ଘରେ ହିଁ ସେମାନେ ରୋଷେଇ କରୁଛନ୍ତି। ସେଟା ବେଷ୍ଟ ନୁହେ କେବେ
ମୁଁ ମୋ ପାଇଁ ବେଷ୍ଟ।
ହଁ ତମ ମମି ତମ ପାଇଁ ବେଷ୍ଟୁ ହୁଅନ୍ତେ ନି ନା କଣ।
ବେ ବେଷ୍ଟ ହେଁ ହେଁ ହେଁ ବେଷ୍ଟ ଏଥିପାଇଁ ବି ଫାଷ୍ଟ ମାନେ ଓବିଅସଲି ମୁଁ ଘର ମାନେ ଘରକୁ ଆସିବି ବାହାରୁ କଲେଜରୁ ଆସିବି ଆଗ ମୋ ମୋ ମାନେ ଆଗ ମୋ ମମି ମୁହଁଟା ଫାଷ୍ଟ ଦେଖିବି ନା ମୁଁ ମାନେ ଆକଚୋ ମୋ ବୋଉ ଡାକେ ତ ଆଗେ ମୋ ମମିଟା ଫାଷ୍ଟ ଦେଖିବି ମମି ଯଦି ଯାଇଥିବ କୁଆଟେ କାମକୁ ତ ମୁଁ ତାକୁ ଦେଖିବି କେମିତି ତ ଆଗର ସ ଆଗ ସକାଳେ ଉଠିବି ମାନେ ବୋଉକୁ ଦେଖିବି ଆସିକି ବୋଉକୁ ଦେଖିବି। ମାନେ ମୁଁ ଟିକେ ମା ପ୍ରେମୀ ତ ମୋ ବହୁତ ପସନ୍ଦ ସେଥିପାଇଁ। ଯଦି ଆ ଭାଇ ଆ ଯଦି ମୁଁ ବୋଉ କାମ ମାନେ କୋଉ କାମକୁ ଯିବ ତ ସେଠି ମୁଁ ମାନେ ମାନେ ତାକୁୁ ମୁଁ ଦେଖି ପାରିବି ସବୁବେଳେ
ନା।
ହବ ନା ସେଥିପାଇଁ ମାନେ ମୋ ଅସ୍ତରେ ଭାଇ ମାମା ଘର ରହେବା ଠିକ। ୟେସ୍ ମୁଁ ଯେତେଳେ ଆସେ ବୋଉ ଡାକିଦେବି ସେ ଆସିବ ଦେଖିଦିଏ ସରିଲା କାରଣ ମୋର ସେମତି ହେଇଯିବ।
ଆଉ ସକାଳ କେତେବେଳେ ଉଠୁଛ?
ସକାଳେ ଉଠୁଛି ମୁଁ ସେଇ ସାତଟା ସାଢେ ସାତଟା ଉଠୁଛି ତମେ?
ଚାରିଟା।
ଚାଟ ଟିକ ପାଠ ମାନେ ପାଠ ନା କଣ?
ପାଠ ତ ତିନିଟା ରାତିରେ ଶେଷ ହବ? ଆଉ ମୁଁ ଦିନରେ ଶୁଏ ରାତିରେ ପଢେ।
ମାନେ କଣ ଏଇ ମାନେ ଏଇ ଯୋଉ ପ୍ଲସଥ୍ରୀ ପାଇଁ।
ନର୍ମାଲ ଟାଇମରେ ମୁଁ ପଡେ।
ଓ ମାନେ ମାନେ ଅଲଗା ପାଠ ମାନେ ଗମେଣ୍ଟ ଗମେଣ୍ଟ ଜବ ପାଇ ନା କଣ?
ସେମିତି ତ କିଛି ପାଇବାର ଆମ କାଷ୍ଟ ମିଳିବନି।
ଓହୋ ଫିରବି କୋଶିସ କର ତ ହବ ନା।
ହଁ ସେଇଆ।
କୋସିିସ କରେ ସବୁ କିଛି ହବ।
ହଁ।
ତ କୋସିିସ କଲେ ଯଦି ବାଜୁ ବାଜୁ ବାଜିଗଲା।
ହଁ ସେଇଟା ପାଇଁ ପଡୁଛି ଆଉ ଚାଲିଛି ଆଉ।
ଓହୋ। ଆଚ୍ଛା ଆଉ ତମେ ଉଠିକି ସକାଲୁ କଣ କର କଣ? ଠିକ କ ଫୋନ୍ ନା ପାଠ ନା ଘରେ ଟି ଭି
ଆ ଉଁଠିବି ମେଡିଟେସନ କରେ ଆଉ ମେଡିଟେସନ। ପରେ ହେ ହେ କମ୍ପ୍ୟୁଟର ଯିବି କମ୍ପ୍ୟୁଟର ଆସିବି। କମ୍ପ୍ୟୁଟରରୁ ବୁଲି ବୁଲି ବୁଲି ବୁଲି ଆଠଟା ବେଳକୁ ଆସିବି ମୋ କମ୍ପ୍ୟୁଟର ଛଅଟାରୁ।
ଆରେ ଭାଇ ଜୀଅଣ୍ଟା।
ଛଅଟାରେ ଯିବି ଆଠଟାରେ ଆସିବି ବୁଲି ବୁଲିକି।
ଆରେ ଭାଇ ଆଚ୍ଛା।
ଖଟି ମାରି ମାରିକି ଆଠଟାରେ ଆସିବୁ। ଆଠଟାର ଆସି ନଅଟା ହେଲ ନଅଟା ବେଳକୁ ନଅଟା ଦଶଟା ବେଳକୁ ବାହାରିକି କଲେଜ ଯିବୁ।
ଆଚ୍ଛା, କିରେ ଭାଇ ମୁଁ ବି ସେଇୟା କରେ।
ଆମର ଏନି ଟାଇମ୍ ଖଟି।
କାରଣ ଆମେ ପୁଅ ଝିଅ ସବୁ ଏକାଠି ହେଇ ବସୁ।
ଆରେ ଭାଇ, ବଢିଆ ଆଉ।
ସିଏ ଆମ କାନ୍ଧରେ ହାତ ପକେଇ ଖଟି ମାରୁଥିବେ ବସିକି।
ହୋ ସାବାସ୍।
ହୁଁ।
ଭଲ ଆଉ।
ସାଙ୍ଗ ହବ ତ ଏମିତି, ସାଙ୍ଗମାନଙ୍କୁ ଏଇନା ଡାକିବ ସାଙ୍ଗମାନେ ଆସିବେ।
ହଁ ସ ଏଇଟା ସତ କଥା।
ହଁ ପୁଅ ହଉ ଝିଅ ହେଉ ସମସ୍ତେ ଆସନ୍ତି।
ଆଛା, ଆରେ ମୁଁ କହୁଥିଲି ଶୁଣୁନ ମୁଁ କହୁଥିଲି ଆହା ଆମ କଣ୍ଟ୍ରୋଲ କର ସେଟା କଟିଯିବ ନା।
ହାଁ?
ଆକ୍ଚୁଆଲି ଯଦି ଏଇ କଥା ମଝିରେ ଯଦି ଅଲଗା କିଛିଟା କଲ୍ ଆସିବ ଏଇଟା କଟିଯିବ ନା?
କଣଟା ପରେ ଏଇଟା ମତେ ପଚାରିବ, ଆଉ ଆଉ ତମର କିଛି ପେଟ୍ ଡଗ୍ ପେଟ୍ ଜିନିଷ କିଛି ପାଳୁଛ?
ପାଳୁଥିଲି ଆଗରୁ ଆମର ଗୋଟେ କଇଁଛ ରଖୁଥିଲୁ।
ଓହୋଃ।
କଇଁଛ ରଖିଥିଲି। ତାପରେ କଇଁଛ ମୁଁ ରଖିଥିଲି ଯେ କଇଁଛଟା ସିଏ ଦି ବର୍ଷ ପୂର୍ବରୁ ଚାଲିଗଲା। ତ ତାପରେ ଆଉ କିଛି ରଖିନି, ଆଁ?
ଗୋଟ ଆମର କୁକୁର ଥିଲା।
ଆମର କୁକୁର ଛୋଟ ହଁ କୁହ ଆଗ ତମେ କୁହ।
ଆମର କୁକୁର ଥିଲା ଆମର ଜର୍ମାନ୍ ସଫର ଗୋଟେ ଅଛି ଆଉ ପୋଲିସ୍ କୁକୁର ଗୋଟେ ଅଛି ଆ ହା
କୁକୁର ହଁ।
ଆମର ଆମ ଘରେ ଅଛି ମତଲବ୍ ମୁଁ ଏଠି ରହୁଛି ମାମୁଁ ଘରେ। ଆମ ଘରେ ଅଛି ପ୍ରପର ଯୋଉଠି ରହୁଛି ସେଇଠି ଆମର ଅଛି।
ଓହୋଃ।
ଆମ କୁକୁର କୁଣ୍ଢେଇ ଦବ ଗଲେ। ପୁରା ବାହାର ଲୋକ ଆଇଲେ ଖାଇଯିବ ପୁରା।
ଆରେ ଭାଇ।
ସିଏ ତ ଆମ ଉଁଚ୍ଚା ହଉଚି ନା।
ତ ଆମର ଅଛି ଟିକେ ଛୋଟ ହଁ ଅ ଜର୍ମାନ ଶେଫର୍ଡ ଆଉ ପୋଲିସ ଶେଫର ହଁ ବହୁତ ବଡ ବଡ ଆକ୍ଚୁଆଲି ଆମ ତଳ ଜଣେ ରଖିଛନ୍ତି ଜର୍ମାନ୍ ଶେଫର୍ଡ ହେଲା ଗୋଟେ ପୁରା ପୁରା ପୁରା ଭାଲୁ ଭଳିଆ ପୁରା ହେଇଛି ସ ସିଂହ ଭଳିଆ ପୁରା। ହାତ ଗୋଡ଼ ବଡ଼ ବଡ଼ ପୁରା, ଛୋଟ ତ ମୁଁ ଛୋଟ ଥିଲି ମୁଁ, ମୁଁ ଆକ୍ଚୁଆଲି ସେତେବେଳେ ମୁଁ ଛୋଟ ଥିଲି
ଓହୋଃ, ହଁ।
ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ଆକ୍ଚୁଆଲି ମୁଁ ମାନେ ଆମର କୁକୁର ରଖୁଥିଲୁ। ତ ତାପରେ କୁକୁର ଚାଲିଗଲା ପରେ ଆଉ ରଖୁନି ଆଉ।
ନା ଆମର ଅଛନ୍ତି ଆମର ଗୋଟେ ଆମର ବହୁତ ସାରା ଅଛନ୍ତି, ଆମର ବିକ୍ରି ହେଇଯାଏ।
ଓହୋଃ। ଓହୋଃ, ଆରେ ୟାର୍ ମୋ ବାପା କଲ୍ କରୁଛନ୍ତି ମୁଁ ଜାଣିପାରିନି କଣ କରିବି କଟିଯିବ ଯଦି ଗଲା।
ହଁ କଟିଯିବ ଆଉ ଏ ତ ତାଙ୍କୁ ବିଜି ଦେଖେଇବନି।
ହଁ ଯେ ବଟ୍ କଥା ହଉଛି ସିଏ କ-କ-କ-କହିବେ ନା। କୁଆଡେ ଗଲୁ କଣ କରୁଛୁ କଣ ନାଇଁ ମୁଁ ସୋଧା ଶୁଣିବି ଏଇନା ଡର ଲାଗିଲାଣି ମତେ।
ହବନି ଆ ସେ ଯେ ସେମାନେ ବହୁତ ବହୁତ ଖାଆନ୍ତି ବହୁତ ବହୁତ।
ଆଚ୍ଛା?
ହୁଁ ସେମାନେ ନ ଖାଇଲେ ଏଡେ ଏଡେ ହେଇପାରିବେନି ହୃଷ୍ଟ ଫୃଷ୍ଟ ହେବେ ହେଇ
ସିଏ ତ ପ୍ରବଳ ଖାଆନ୍ତି ସିଏ ତ ଖାଆନ୍ତି ହିଁ ପ୍ରବଳ ସେମାନେ ଅତ୍ୟଧିକ ଖାଆନ୍ତି ସେମାନେ ନ ଖାଇଲେ ସେ ଟୋଟାଲି ଗୋଟେ ବୋଜ ଗୋଟେ ଲୋକ ବଡ ହବନି ନା।
ହୁଁ ତ ଅତ୍ୟଧିକ ଖାଆନ୍ତି।
ସେଇ କଥା।
ନ ଖାଇଲେ ମାନେ ଏତେ ବଡ ବଡ କେମିତି ଯିବେ?
ଏଇଠି ସତ କଥା ଗୋଲୋକ ଖାଇଲେ ପରେ ହଁ।
ଆଉ ସେମାନେ ମଣିଷ ଦେଖିଲ ପୁର ଗିଳିଦେବେ।
ସେଇପ ଆମେ ଆମେ ଖାଇକ ଏତେ ବଡ ହଉଛେ ତ ସେମାନେ ଖାଇଲେ ସେମାନେ ବ ବଡ ହିଁ ହେବେ ନା।
ଯୀବ ବି ତାକୁ ଦେଖିଲି ମାନେ ସିଧା ଡେଇଁବି
ଆଚ୍ଛା।
ଆଲକୁନିରେ ତଳ ବାଲକୁନିରେ ବନ୍ଧା ହେଇଥିବେ ନହେଲେ ଡେଇଁବେ ସିଧା। ମତେ ଦେଖିଦ ମାନେ ପୁର ଡେଙ୍କି ଦୌଡି ଦୌଡିକି ଆସିବେ। ଦୌଡି ଦୌଡି ଆସିବି ଏ ପୁରା
ବଢିଆ ଆଉ।
ତ ଏକା ସତ କେ ଧରି ତ ତ ଏକା ସରେ ଆସିବେ।
ହୁଁ ହୁଁ। ଓହୋ ଆଉ କଣ କହଉଚି କୁହ। ଓ ବେଶୀ କୁକୁର ମାନେ ପା-ପାଳି ସାରିଲା ପରେ। ଅଧିକ ଭଲ ପାଇେ ସେ ସୋ ହିଁ ମାନେ କିବେ ସବୁବେଳେ। ହଁ ହ୍ୟାଲୋ।
ହଁ ହଁ।
ମୁଁ କହିଲି ଆକ୍ଚୁଲି କକୁରାନେଳିଲା ପରେ ସବୁଳେ ସେଆ ହଁ ବେ ଆଉ ଭଲ ପାଆନ୍ତି ଦେଖିେଲେ ପଡୋଡି ଆସିବି ଭାରି।
ସିଏ ଏକା ସହିତ ଗେଲ ହଏ ଯଦିକ ମୁଁ ଆଉ କାହାକୁ ଗେଲ କରିଦେଲି ତାଙ୍କ ମୁଣ୍ଡ ଖରାପ ହେଇଯିବ ସିଏ ପୁରା ପାଗଳା ହେଇଯିବ ବାଇଆ ହେଇଯିବ ପୁରା। ତ ସାଠ ଖାଠି ବି ଏଟିକି ନେଇକି ପଳେଇବେ ଏଠୁ ଚାଲ ବାର ଆମେ ତାକୁଲ କରନି ମତେ ଖାଲି କର।
ହ ଏଇଟା ସତ କଥା ମାନେ କୁକୁରଲି ପୁରା ପୁରା ତାଲେ ଭଲ ପୁରା ମାନେ ଚିହ୍ନିି ଲୋକଙ୍କୁ ଭଲ ପାଇ ବସିବେ ତାପରେ ଗଲା ଆଉ।
ଆରେ ଆମେ ଜଣଙ୍କ ଘରକୁ ବିକ୍ରି କରିଦେଇଛୁ ମାନେ ବିକି ଦେଇଥିଲୁ ସେ କୁକୁର ଟାକୁ। ଆ ସେ ତାକୁ ବିକ୍ରି କରିଦେଇଛ କିନ୍ତୁ ସିଏ ତାଙ୍କ ଘରକୁ ମସିି ମୋ ସାଙ୍ଗ ଟା ହବ ମୁଁ ତାଙ୍କ ଘରକୁ ମାନେ ବଡ ଭାଇଟା ହବ ମାନେ ମୋ ଭାଇରେ। ତ ତାଙ୍କ ଘରକୁ ଗଲେ ସିଏ ଏବେ ବି ଦେଖିଲେ ମତେ ଚିହ୍ନିବ ମତେ।
ହୁଁ ହୁଁ ହୁଁ ଶଟ ଶୁଣ ହ୍ୟାଲୋ ହ୍ୟାଲୋ। ମୁଁ ଟାଇ ହେ ତମେ-ମରୋଟ ଦବ ହେଲା। ପାଖରେ ଡାକୁଥିଲା ତ ମୁଁ ଯିବି ସାଙ୍ଗେ ସାଙ୍ଗେ ହଁ କୁହ।
ଆଁ ସିଏ ଯାାର କୁକୁର ହନ୍ତି କି କୁକୁରର ଭଲ ପାଇବା ଗୋଟେ ଅଲ।
ମ କୁକୁରଚୁଆଲି ମାନେ କୁକୁର ପ୍ରାୟତଃ ମାନେ ଲୋକପ୍ରିୟମ ଥାଆନ୍ତି। ତାବ ଚିହ୍ିିବାବା ଆ ଦେଖ ଖବାକୁ ରଉଛ ଏବଂ ଫୁ କୁକୁର ଦେଖୁ ଖାଇକୁ ଦେବା। ତମ ପରା ପଛେ ଲାଗିଥିବ ସବୁବେଳେ ଦେଖିଲେ ପ ବା ପାଖକୁ ଆସିବି ହେରି ଆଉ ଚାହଛି। ପୋଷା ମାନେ ତ।
ଯିଏ। ସେ ଇଞ୍ଜେସନ ନଉଛନ୍ତି ସବୁା ବହୁତ ଦାମିକି ଦିୁ ଇଞଜେସନ ନଉଛନ୍ତି।
ଓହୋ।
ସେମାନେ ନ ନେଲେ ସେମାନେ କାମୁଡିଦେବେ ଆମ ଆମ ଘରେ ଚୋର ପଶିଯାଉଥିଲେ। ତାକୁ ଶହେ ଜନ୍ମ ତପସ୍ୟା କରିବାକୁ ପଡିବ। ସେ ଏମିତି କି ସିଏ ସବୁ ଶୋଇଥିବ ସବୁ ଧାଡି ହେଇକି
ଆଛା।
ସେ ସବୁ ଧାଡି ହେଇ ସୋଇଥିବେ ତମେ ଦେଖିବ ମାନେ ରା ଅନ୍ଧାରରେ ମୁଁ ଚଢିଯାଏ ଦିଇ ତିନିଥର ଚଢି ଯାଇଚି। ଚଢିଗଲେ ବି କିଛି କରିବିନି ମୁଁ ଚଢିବି କିଛି କରିବିନି। ଆଉ ଯିଏ ଚଢିଯିବ କାମୁଡିଦେବେ ସିଧା ଗୋଡକୁ।
ଚିନିତି ତାଙ୍କ ଉପରେ କିଛି କରନ୍ତିନି।
ନା ମୋ ସହିତ ଖଟରେ ସବୁ ଶୋଇବେ।
ହଁ ଯାହାକୁ ସେ ଚିହ୍ନ
ଏମାନେ ସବୁ ଏସିରେ ସୁଅନ୍ତି, ଏ ସବୁ ଖଟରେ ମୋ ଉପରେ ମୋ ସହିତ ପଡିିଥିବେ ସବୁ। ମୁଁ ଖଟରେ ଶୋଇଥିବି ସେମାନେ ସବୁ ଖଟରେ ମୋ ସହିତ ଶୋଇଥିବେ।
ବଢିଆ ଆଉ, ଯାହାକୁ ସେ ଚିହ୍ନିଥିବେ ସେ ପୁରା ତାଙ୍କ ସହ ଲାଗିକି ରହିବେ, ଯାଉ ସେ ଚିହ୍ନି ନଥିବେ ସେମା ଆଉ
ସବୁ ଖଟରେ ସବୁ ବେଡ୍ସିଟ ସବୁ ମୋ ଉପରେ ମୋ ମୁଁ ଶୋଇଥିବି ମୋ ସାଇଡ ରେ ସବୁ ସେ କିିଏ? ମୋ ଗୋଡ ତଳେ କିଏ ପଡିଥିବ, ମୁଁ କାହା ଉପରେ ଗୋଡ ଥୋଇକି ଶୋଇଥିବି, କାହା ଉପରେ ମୁଣ୍ଡ ଥୋଇକି ଶୋଇଥିବି। ହାତ ପକେଇକି ଶୋଇଥିବି।
ସେ ଭାଇ
ମୁଁ ମୋ କୁକୁର ମାନଙ୍କ ସହିତ ଶୁଏ। ମୋ ମତେ କହିଲେ ଶଳା କୁକୁର ମାନଙ୍କ ସହିତ ଶୁଉଚୁ ମୁଁ କହିଲି ହଁ ସେମାନେ ତ ଛନ୍ତି ମାନେ ମୁଁ କଣ କରିପାରିବି? ମୁଁ ମୋ ରୁମ ରେ ଆସି ଶୋଇଲି। ସିଏ ତାଙ୍କର
ହଁ ହେଇଗଲାଣି ହେଇଗଲାଣି।
ତମେ ତମେ କାଟିଦିଅ ମୁଁ ତମକୁ ଆଉ ଟିକେ ପରେ ଆଉଥରେ କଲ୍ ବ୍ୟାକ କରିବି ହେଲା। ସେ ବାପା ଡାକୁଛନ୍ତି ମୁଁ ତର୍ ତର୍ ହେଉଚି ସେଥିପାଇଁ। ହଁ।